ହାଲୋ। ହଁ ଭାଇ ଜୟ ଜଗନ୍ନାଥ। ଭାଇ ନମସ୍କାର। ଭାଇ କଣ କରୁଛନ୍ତି କୁହ?
ଇଆଡେ ଆସିଥିଲି ବାଇପାସ ଆଡେ ଆଉ।
ଓହୋ। ବାଇପାସ୍ ଆସ ଆଡେ ବୁଲୁଛନ୍ତି ତାହେଲେ ନାଇଁ କି?
ହଁ ମାର୍କେଟ ଯାଇଥିଲି। ଆଉ
ଓହୋ। ଆଉ ପୁରୀ କେବେ ଯାଇଛ?
ପୁରୀ ପୁରୀ ତ ଯାଇଛି। ଦିଥର ଖଣ୍ଡେ ଯାଇଛି ଆଉ।
ଓହ
ଏବେ ଯାଇଥିଲି ଥରେ, ଆଉ ଆଗରୁ ଥରେ ଯାଇଥିଲି ଆଉ। ଆଉ ଡୋରି ଲାଗୁନିଆ ମଠେ ଆଉ।
ନା ଆଉ ଡରି ଲଗେଇକୁ ଚାହିଁଲେ ଲାଗିବ ନା ଆଉ ଲାଗିବନି କେମିତି ଦେଖିଆ? ଆଉ ବାହାରାରେ ଯିବ ଦେହ ଲାଗିବନି କେମିତି ଦେଖିବି?
ହଠାତ୍ ବାହାରିଲେ ବି ଆମର ଲାଗୁନି।
ଲାଗିବ ଲାଗିବ ଚେଷ୍ଟା କଲେ ସବୁ ହବ କାଳିଆ ଡୋରି ଯଦି ନ ଲାଗିବ ଆ
ଜଗ ଲାଗିବ କାଳିଆ
ଜଗାର ଆମେ ବାହାରିଲୁ ସବୁ। ଥରେ ଏମିତି ବାହାରିଲୁ ବାହାରିଲୁ ବାଇକ୍ ରେ ବାହାରିଲୁ ଆଉ।
ହୁଁ।
କିରେ ବାହାରିଲୁ ଠିକ୍ ବର୍ଷା କୁଟିଲା ଆଉ ବାହାରିଚୁ ଠିକ ଆଉ।
ହେଏ ଆଜି ଭଳିଆ ଯେତି ଆଜି ଜେନ୍ତି ବର୍ଷା ନାଦୁଥୁଲା ହୁଁ।
ବର୍ଷା ଏମିତି କୁଟିଲା ଆଉ ଯାଇପାଇଲୁନି ହଉ ଟେ ରାତି ହେଲା ତ ଆହୁରି ଥରେ ମନ ହେଲା। କ ହଁ ଚାଲ ଯିବା ମ ବର୍ଷା ତ ହଉ।
ହଁ ବର୍ଷା ବାଗେ ତ ବାହାରିକି ଯିବ ଭଲ ଲାଗିବ ଆଉ।
ଘଡଘଡି ହେଇକି ଫୁଣି ଆଉଥରେ ଦୁଲଦୁଲ କୁଟିଲା ଖାଲି।
ହୁଁ।
ଆଉ ଯାଇପାରୁନି ଆଉ। ହଁ।
ଜଗା ହେଟି ମନା କରିଦେଲା ନାଇଁ ଆଜି ତମ-ତମର ମତେ ଦେଖିବାର ଇଛା ନାଇଁ ତମେ କାଇଁ ଖାଲି ଓପର ଭକ୍ତ ମ ଭକ୍ତି ମନରେ ଆଉଚ ଭିତରେ ଟିକେ ମୋ ପାଇଁ ଭକ୍ତି ନାଇଁ।
ହଁ ପା।
ଏଇଆ କଇଲା ଆଉ। ତାପରେ ଆଉ ପୁ ରଥଯାତ୍ରା କୁ ଯାଉଛ ନା ନାଇଁ ପୁରୀ? ରଥଯାତ୍ରା କୁ ପୁରୀ ପୋଗ୍ରାମ ଅଛି ନା ନାହିଁ?
ନା ମ ରଥଯାତ୍ରା କୁ ଟିକେ ପ୍ରୋବ୍ଲେମ୍ ଅଛି ଆମର।
ଓହୋ କୋଉଠି କଥା ହଉଛ ଟିକେ ସାଇଟ୍ ହେଇକି କଥା ହଉନ।
ହଁ ମୁଁ ଯାଉଚି ବା ସାଇଟି ହେଇ ଯାଉଚି।
ଅହଁ ମାନେ ଯଉଠି ବସି ଗପିବ ଆଉ ଗୋଟେ ସାଇଟ୍ ଅଛି ଆଉ ନାଇଁ କି।
ହଁ ଯାଉଛି।
ଅଁ ହଁ ଆଉ ଯୋଉ ଆମର ପୁରୀ ସମୁଦ୍ର କୂଳ ବି ବୁଲିଥିବ ନା।
ଆଉ ନା ବହେ ଗାଧେଇଚୁ ଆମେ ଦି ତିନି ଘଣ୍ଟା ଗାଧୋଉ।
ଅହ ଦି ତିନି ଘଣ୍ଟା ତାହେଲେ ସମୁଦ୍ର କୂଳରେ ଗାଧେଇ ପଡ଼ିଚ ନାଇଁ କି?
ହଁ ହଁ ହଁ।
ଉୁଁ ହୁଁ ଆଉ କଣ ମାନେ କ ସବୁ ପୁରୀ ଯେତବେଳେ ଯାଇଚ ସ୍ ସବୁ ଦେବାଦେବୀ ମନ୍ଦିର ବୁଲାବୁଲି କରିକି ଆଇଛ।
ହଁ ହଁ ସବୁଆଡେ ବୁଲିକି ଆଇଚି।
ହୁଳି ପାଖେରେ ଆମର ଅଛି ଲୋକନାଥ ଆଉ ହେରା ଆମର ମନେ ପନି ଆମର ଏପଟେ ତ ଦ୍ଵାରା ଆଉ। ମାଉସୀ ମା ଘର ମନ୍ଦିର ଆଉ। ଓ ଶହେଟା ନା ଅନେଶତ ଟା ମନ୍ଦିର ଅଛି ତା ଭିତରେ ଦେବାଦେବୀ ଅଛନ୍ତି। ସବୁ ଦର୍ଶନ କରି
ହଁ ନା ମ ହିଆଡେ। ଯାଇଚି ଆମ୍ ବୋଲ ବମ୍ ବେଳୁକୁ ଯାଉଚେ ଆଉ। ହଁ ଅଭଡା ଖାଇଚୁ ନା ଅଭଡା ନ ଖାଇଲେ ପୁରୀ ଘରେ ଲାଭ କଣ?
ସେଇଆ ତ ତାପରେ ପୁରୀ ଗଲ ତାପରେ ସ୍ ଆମର ଆସିଚ ନା ନାଇଁ କପିଳାସ ମନ୍ଦିର ବୁଲିବାକୁ ଆସିଚ
ଏ କପିଳାସ କିଏ ଯାଇନି?
ହଁ ହଁ।
ଢେଙ୍କାନାଳ ମାନେ କପିିଳାସ ନିହାତି ଯିବେ ନା।
ହଁ ମାନେ ବୋଲବମ୍ ନା ନାଇଁ ଅଲଗା ଟାଇମ ରେ?
ଅଲଗା ଟାଇମ୍ ରେ ଯେତବେଳେ ଇଚ୍ଛା ହେଲା ଢେଙ୍ଗାନାଳ ଚାଲଲ ଏଇଟା ଏଇଟେ କମ୍ ବାଟ।
ହୁଁ ହୁଁ ତମର କମ୍ ହେଇଚି ତମର କୋଉ ପଟେ ଯାଅ କମ୍ ହୁଏ?
କଣ?
ତମେ କୋଉ ପଟେ ଯାଅ କୋଉ ଲାଇନ୍ ପଟେ?
ଆମେ ଆମେ ଏଇପଟେ ଆମ କାମାଖିଆ ପଟେ ଯାଉଁ।
ଭୁବନ ଦେଇକିନା।
ଭୁବନ ଦେଇକି ଏତେ ବାଟେ ଆମେ କେମତି ଯିବୁ ଫୁଣି।
ଓହୋ ତମେ ପରା ପଣ୍ଡୁଆ ଦେଇକି ଢେଙ୍କାନାଳ ଦେଇକି ଆସୁଥିବ ନାଇ କି। ପଣ୍ଡୁଆ ନା ନାଇଁ ଏପଟେ ଆମର ତମର ପା କହିଲା ହଁ ହଁ ବୁଝିଲି।
କାମାଖିଆ ପଣ୍ଡୁଆ କମ୍ ବାଟ। ଏଇପଟେ ଆମକୁ ପାଖ ନା ସେପଟେ ଏତେ ବାଟ ବୁଲି ବୁଲି ଯିବି।
ନାଇ ନାଇ ଏଇଟା ପାଖ ତମର ଯୋଉଟା ହବ ସେପଟେ ଆସିବ ନା ଆଉ।
ହୁଁ ଏଇଠୁ ଆମକୁ ତିରିଶ କିଲୋମିଟର ହଉଚି।
ଆଉ ଏପଟେ ଆମର ଯଦି ବିି କପ୍ କପିଳାଶ ଆସିଚ। ଡିଅର୍ ପାର୍କ, ସାଇନ୍ସ ପାର୍କ ଭିତରେ ବି ବସିଦେଇକି ଭଲରେ ଯାଇଥିବ।
ହଁ, ଯାଇଚି।
ହୁଁ ହୁଁ ଆଉ ଧାନ କଣ ମାନେ ଅମ୍ ଏ ବର୍ଷ କଣ ମାନେ ବର୍ଷାତ୍। ତ ଏମିତି ପୋଗ୍ରାମ ପ-ପବ୍ ପୋବ୍ଲେମ କରୁଛନ୍ତି। ବର୍ଷା ମମା ଇନ୍ଦ୍ର ମହାରାଜ। ଇଏ କଣ କେମିତି ଧାନ ଫାନ କେମିତି ଫସଲ କେମିତି କଣ ହବ ରବି ଫସଲ?
ଧାନ ହଁ ହବ ଭଲ ହବ।
ଅଁ ହଁ ବର୍ଷା ଫର୍ସା ହଉନିନା।
ବର୍ଷା ଇଆଡେ ତମ ଆଡେ ହେଇନି କି ଆଜି?
ବର୍ଷା ଖାଞ୍ଚିଚି ନା ହେଇନି ଆଜି ଭଗବାନକୁ ଡାକିଲି ବା ଭଲ ହେଲା ବର୍ଷା ଟିକେ ହେଇଚି।
ଆମ ଆଡେ ବର୍ଷା ହେଇନି ଆଜି ଆଉ।
ଓ ହୋ ହେଇନି ହବ୍।
ଠୁପେ ଠୁପେ ପକେଇଲା। ଠୁପେ ଠୁପେ ପକେଇଲା ତା ହେଲେ ଗଲା ଆଉ।
ଠୋ ମାନେ ଠୋପେ ଠୋପେ ପକେଇ ବନ୍ଦ ହୋଇଗଲା ନା କଣ?
କଣ? ଶୁଭୁନି।
ମଁ
ହାଲୋ।
ନେଟ୍ ପାଉନି ତମର ନେଟ୍ ପାଉନି ତମର କଟିଯିବ ନହେଲେ।
କଟିବନି। ହାଲୋ ଶୁବିଲା।
ହଁ ପାଇଲା ପାଇଲା ହଁ ଶୁବିଲା।
ଉଁ ହୁଁ ଆଉ କୋଉଠି ଅଛ। ପହଞ୍ଚିଗଲଣି ଜାଗା ଉପରେ।
ବାଇ ପାସେ ଶାନ୍। ନ୍ତିରେ ବସା ହେଇଛି। ହଁ ଜାଗା ଉପରେ ପହଞ୍ଚିସାରିଲାଣି।
ହଁ ହଁ ବାଇପାସ୍ ରେ ଭଲ ପ୍ଲେସ୍ ଅଛି ବସିବାକୁ ନାଇଁକି।
ଆଉ ଶାନ୍ତି ଲାଗୁଚି ପା ସଫା ସୁୁତୁରା ଜାଗା।
ଓ ହୋ। ମାନେ ଖାଲି କୁଣ୍ଢକର ହେଇଯାଉଥିବ ଆଉ ଯିବା ଆଉ ଯିବା ଦିନେ ତମ ଗାଓ ପଟ୍ ସବୁ ଯିବା ବୁଲିକି ଆସିବା ଆଉ।
ଆସିବ ଆଉ।
ଯିବା ଭଲ ଭଲ। ଭଲ ଜେଗା କଣ ଅଛି ଦେଖିବା, ବୁଲାବୁଲି କରିକି ଆସିବାକୁ ପଡିବ ଆଉ।
ଜେଗା ନୁହେଁ ଜାଗା।
ନାଇଁ ହେଟା ଆମ ଆଡେ ସେମତି କୁହନ୍ତି ତ।
ହଁ -ହେଡା ମୁଁ ଜାଣିଛି ତମ ଆଡେ କୁହନ୍ତି।
ହୁଁ ମାନେ ଆମ ଆଡେ ବି ସେମତି କୁହନ୍ତି ଯେ, ଜାଗାବୁ
ଆଉ କଣ? ହୁଁ -ହୁଁ ତମ ଆଡେ ଆଉ କଣ ଜାଗା ଫାଗା ଅଛି। ତମଆଡେ ତ କିଛି ଜାଗା ନାହିଁ ଆଉ।
ଆମ ଆଡେ କିଏ କହିଲା ନାହିଁ ଆମ ଆଡେ ଭଲ, ଭଲ ଯେଗା ଅଛି। ବୋଦ୍ଧେଶ୍ଵର ମନ୍ଦିର ଜାଣିଥିବ?
ନାଇଁ, ତ।
ଆଉ ଜାଣିନ ଭୁବନ ବୋଦ୍ଧେଶ୍ୱର ମନ୍ଦିର ଗୋଟେ ଅଛି ଆମ ଗାଁ ପାଖର। ଭଲ, ମନ୍ଦିର ଭଲ ପ୍ଲେସ ଅଛି ହଁ ନଦୀକୁ ହଁ -ହଁ।
ହଁ ଯାଇଲି ଯାଇଲି।
ସେ ମନ୍ଦିର ଅଛି ସେଠି ଭଲ ପ୍ଲେସ -ଭଲ ପ୍ଲେସ ଅଛି ବସ। ଆଉ ଠାକ ଅଛି ଏବେ ଏବେ ଉଦ୍ଘାଟନ ହେଇଥିଲା ଆସିଥିଲା ଆମର ମୋହନ ମାଝି। ସେ ଜାଗା ଉପରକୁ ଗୋଟେ ଘ- ଇଏ ହେଇଛି। ଆଉ ଭଲ ପାର୍କ ହେଇଛି। ଆଉ କ ତଶିବ ମୂର୍ତ୍ତି ହେଇଛି ଅନେଇ ଥିବ ଏମିତି ଉପରକୁ ଅନେଇଥିବ ଗୋଟେ ଶିବ ମୂର୍ତ୍ତି କରିଛନ୍ତି!
ଯାଇଥିଲୁ ବୋଲ ବମ ଜେ ସେଇଠି ଯାଇଥିଲୁ।
ଓ ହୋ, ଏମତି ସବୁ ଅଛି ଭଲ ଭଲ ଇଏ ଅଛି।
ଆଉ ଭୁବନ ମାର୍କେଟ ଛାପ ପକେଇବାକୁ ବି ଇଛା ହବନି।
କାହିଁକି?
ନା ବେକାରିଆ ରାଗିଲ।।
ବେକାରିଆ କେମ ଭୁବନ ହଉଛି ଏସିଆ ର ବଡ ଗାଁ ବୋଲି ଜାଣିଛନ୍ତି ନା ନାହିଁ?
ଏସିଆର ବଡ ଗାଁ ହେଲେ କଣ କରିବା କହିଲ ଆମେ ଟିକେ?
ମାନେ ସେଇଟା ମୁଁ ବୁଝି ଗେଞ୍ଜା ହଁ ଅପରିଷ୍କାର ଗେଞ୍ଜା ଗେଞ୍ଜେଇ ବହିଥିବେ। ଆଉ ସବୁ ସେଇଠି ଗୋ-
ହଁ ହେରା କୁହନି ଏଥିରେ ଜାଣିଛ ତ ର ସବୁ ସେଇଭଳିଆ ସିଷ୍ଟମ ଅଛି ସେ ରା ହେପଟେ କଣ କରିବାକୁ ଯେଗା ଦେଖ ଜାଗା ଦେଖ ଯଦି ତମେ ଦି ଭାଇ- ଦି ବଖରା ଘର ରହିଲେ ନ ରହିଲେ ତ ଯେଗା ନହେଲେ ହବନି।
ହଁ।
ତମେ ଯଦି ଗୋଟେ ବଖାରେ କହିବ ଆମେ ମଝିରେ କାନ୍ଥ ଦେଇଦେବା ଖଣ୍ଡେଖଣ୍ଡକ ରହିବା ତାହେଲେ- କେମିତି ଚଳିବ ତୁରୁତୁରିଆ ହବନି?
ହଁ।
ଆ ସେମିତି ସେମିତି ଭୁବନ ସେହିଭଳିଆ ଆଉ କିନ୍ତୁ ଏସିଆର ଗାଁ ନାଁ ବଡ କେମିତି ଦେଖିଲାବେଳକୁ ଅପରିଷ୍କାର ହୁଁ ହବ ହବ ପରିଷ୍କାର ହବ ସବୁ ଧୀରେ ଧୀରେ ହବ ଆଉ
ଗେଞ୍ଜରେ ରହିଲେ ହେଠୁ କୁଆଡେ ହବ କହିଲ ଟିକେ ମତେ?
ହେଟା ତ ସତ କଥା। ଚାଲିଛି ତ ସେଇ ସିଷ୍ଟମ ନା କି ତ ଚାଲିଛି ସବୁ ଯୋଗାଯୋଗ ଚାଲିଛି।
ଓ ହଁ।
ହୁଁ ତାପରେ ଆଉ ଗୋଟେ ଜିନିଷ ହେଲା କଣ- ଆମର ଉ- କଣ କହିବାକୁ ଚାହୁଁଥିଲି ଯୋଉଟା କି କଣ ତାଷ ସବୁ ହଉଛି ତମର ହେଠି?
ଆମର ତ ଧାନ ଚାଷ ଖାଲି ଆଉ।
ଓହୋ ଧାନ ଆଖୁ କି ଚଣା ମୁଗ
ନା ମ ଆଗରୁ ସବୁ କରା କରାହୁଏ ବିରି ହେକା ସବୁ କରାହୁଏ ବିରି ମୁଗ କରାହୁଏ ଆଉ ଏବେ କରା ହଉନି ଆଉ।
ଓ ହୋ।
ଏବେ ସବୁ ଖାଲି ଧାନ ଚାଷ ବହ କି ବଢିଆ ଧାନ ଚାଷ ହଉଛି ଆମ ଆଡେ।
ଧାନ ଚାଷ ତ ହଉଥିବ ତାପରେ ଧାନ ଚାଷ ତାହଲେ ଏମିତି ହଉଛି। ଆଉ ଧାନ ଏବର୍ଷ ମରୁଡି ମାରିବନି ତ?
ନା ମ ମରୁଡି ମାରୁଛି।
କଣ ପାଇଁ କହିଲ ଆମର ତଳି ପକାଇଥିଲି ବର୍ଷା ନାହିଁ ତଳି ପକେଇଥିଲୁ ଆଜିିକି ସାତ ଆଠ ଦିନ ତଳେ ତଳି ପକାଇଥିଲୁ?
ହଁ।
ଆମେ କହିଲ ଦି ଦିନ ଖଣ୍ଡେ ବର୍ଷା ନହେଲେ ଚଳିବ କଣ ତଳି ପକବୁ ମାନେ ସାର ଫାର ପଡିଛି ନା ଦି ଦିନି ଖଣ୍ଡେ ବର୍ଷା ନହ ହେଲେ ଚଳେ। କିନ୍ତୁ ଦି ଦିନ ପରେ ଟିକେ ବର୍ଷା ଦରକାର ନା ନାଇଁ?
ହଁ।
ଧର ଖରା ଜୋରେ ନିଘେତିଆ ଖରା ହେଇଗଲା ବର୍ଷା ନହେଲେ ଗଛ ମରିବ। ଗଜା ବି ଫିଟିବନି ଯେ ବର୍ଷା ଆଉ ସେଇଦିନଠୁ ବର୍ଷା ନଥିଲା। ଆଜି ଆଜି ଭାବିଥିଲି କାଲି ସକାଳେ ଯିବି ପାଣି ମଡେଇବାକୁ ଯାଇଥାନ୍ତି ଦେଖିଲା ବେଳକୁ ବ ବର୍ଷା ଟିକେ ଆସିଲା ଆଉ ହେଇଗଲା ଆଉ।
ହୁଁ ଭଗବାନ ସାଥ ଦେଇଦେଲେ ଆଉ।
ହଁ ଭଗବାନ ଶାହସ ଦେଇଥିଲେ ଆଉ। କଣ କରିବା ଆଉ ବର୍ଷା ତ ଦରକାର ନିହାତି।
ବା ବାବା ଏଥର ଏଥର ଟିକେ ବର୍ଷା କମ ହବ ମାନେ ଆଉ।
କଣ?
ଏଥର ଟିକେ ବର୍ଷା କମ ହବ।
ଏଇଆ ତ କିଏ କହିବ ବର୍ଷା କୁ କାହାର ବର୍ଷା। ବର୍ଷା ପଉଛିଠୋପେ ଠୁପା ଆମର ବି ପକଉଛି। ଖାଲି ନେଟୱାର୍କ ପାଉନି ବୋଲି ମୁ ପଦା କହଲି ମୁଁ କହିଲି ନହେଲେ କଟିଯିବ ନା କଟି ଗଲେ କିଛି ଫାଇଦା ରହିବନି। ତା ମାନେ ବେକାର ହେଇଯିବ କଟିଗଲେ ଆମେ ତଥାପି ଏଣ୍ଡ ହେଇ ତମର ତିନିଟା ମୋର ତିନିଟା ଛଅଟା କଲ ଏଣ୍ଡ ହେଇଛି ମାନେ ବିନା ଇଏରେ ମାନେ ସେଥିରେ କିଛି ତାର ମତ ଲବ ବି ନାହିଁ।
ହଁ।
ଉଁ ଉଁ
ତିନି ଟା କି ମୋର ଚାରିଟା ହେଇଗଲା।
ମୋର ତିନିଟା ନା ଚାରିଟା ମୋର ବି କଟିଛି ତିନିଟା ଚାରିଟା ଟୋଟାଲ ଏଣ୍ଡ ହେଇଯାଇଛି ଲିମିଟ ନାହିଁ।
ହୁଁ।
ବୁଝିଲେ, କି ହ୍ୟାଲୋ।
ଆଉ କେତେ ସମୟ କଥା ହବ କି।
କାଟିଦିଅ ମୁଁ କହ ସେପଟୁ କାଟ।